ଶୁଭୁଛି ହଁ ଶୁଭା ଯାଉଛି। ହୁଁ।
ହଁ ଶୁଣା ଲା କଣ କରୁଛନ୍ତି ଏଇ ଗଡୁଥିଲି ଆଉ।
ଶୋଇଛି ପଢୁଥିଲେ।
ହଁ ମୁଁ ବି ସେ ଶୋଇଥିଲି ନାଇଁ ନାଇଁ ଏଇ ଗଡୁଥିଲି। ପଢୁଥିଲି।
ଓହୋ ସେଇଦ ପଣୁ ଖରାଠରେ କଣ ପାଠ ଫାଠ ପଢିଲେଣି।
ନାଇଁ ନାଇଁ ସିଲା ତ ଗଡୁଛି। ଛିଓ
ହୁ। ଆଉ ଘରେ ସବୁ କେମିତି ଭଲ ନା।
ହଁ ହଁ ସମସ୍ତେ ଆପଣଙ୍କର।
ଆମର ବି ଭଲ ମୁଁ ଏଇ ଗୋଟେ ସାଢେ ଗୋଟେ ରେ ଖାଏ।
ଓହୋ ମୁଁ ବି ସେଇ ଗୋଟେ ବେଳେ ଗୋଟେ ସାଢେ ଗୋଟେ ବେଳକୁ ଫ୍ରି ହୁଏ ତ। କଲି ସେ ତଳେ କଲ୍ କଲେ କଥା ହେଇ ହବ। ଝିଅ ଶୋଇ ପଡିଲା ମାନେ କଥାବ ନହେଲେ କାନ୍ଦିବ ସିଏ ।
ହଁ ଛୋଟଛୁଆ ନାଁ।
ହୁଁ।
ହନ୍ତ ଆଉ ଆଜି କଣ ରୋଷେଇ ହେଇଥିଲା।
ହୁଁ ଆମର ଭାତ ଡା ମୁଗ ଡାଲି ଆଉ କୋବି ଆଳୁ ଭଜା ଆମ୍ବ । ଆପଣଙ୍କର?
ହଁ ମେଶ୍ ରୁ ରହୁଛୁ ସେଇ ଭାତ ଆଉ କଣ ଘାଣ୍ଟ ଆଜି କରିଥିଲେ। ଡାଲି ଆଉ ପୋଇପତ୍ର ବରା ଆଉ ଆମ୍ବ ଖଟା ।
ଓହୋ ମାନେ ତମେ ରୋଷେଇ କରନି। ସେମାନେ ମନ୍ଥଲି ପଇସା ନେଇକି କରନ୍ତି।
ହଁ ହଁ ଉଛି ମାଉସୀ ମଉସା ଆସଛନ୍ତି ରୋଷେଇ କରନ୍ତି।
ବହୁତ କେତେ ଜଣ ପିଲାଙ୍କ ପାଇଁ ନା।
ଷାଠିଏ ଜଣ ପିଲା ନା ହୁଁ।
ଏବେ ପଢୁଛ ତମେ ନା ରୁ ଜବ୍ କରୁଛ।
ନା ନା ଏବେ କମ୍ପିଟେଟିପି ପାଇଁ ପଢୁଛି।
ଓ ହୋ ହୁଁ। ଘରେ ରହୁନ ତାହାଲେ ନା।
ନାଁ। ରଜରେ ଯିବା ଆଉ। ଆଉ ରଜରେ ଯ ଟତେ ସପିଙ୍ଗ କଲେଣି।
ନାଇଁ ମୁଁ କରିନି ଆଉ ବାହାରକୁ ଟିକେ ଯିବାର ଅଛି ତ। ଆଉ ରଜ ପାଇଁ ଡ୍ରେସ୍ ଅଛି। ଯେ ପିନ୍ଧିନି ଥୁଆ ହେଇଛି। ବାହାରକୁ ଯିବାର ଅଛି ତ। ମୋ ଶାଶୁ ଘରେ ଅଛି ନା ଏବେ। ଘରକୁ ଆମ ଘରକୁ ଯିବାର ଥିଲା ଆଉ ଯ ଯିବିନି। ଆଉ କିଛି କରିନି ସବଥିଙ୍ଗ ଆଉ।
ଆଁ ହାଁ ଏକାଥରେ କିଣିବେ ଆଉ।
ହଁ।
ତାପରେ ଏ ଯୋଉ ଖରା ହଉଛି ରଜ ଯଦି ଖରା ହେଲା କୁଆଡେ ପିନ୍ଧିକି ବୁଲିବୁ।
ତମେ କିଣି ସାରିଲାଣି ନା
ନାଇଁ ମୁଁ ବି କିଣିନି ତଳେଇଦବା ଅଛି ଏଇ ଜନ୍ମଦିନ ଗଲା ତ ମେ ମାସରୁ ଗୋଠ କିଣିଥିଲି ଡ୍ରେସ ତାକୁୁ ପିନ୍ଧା ହେଇନି।
ଓ ହଁ ହଁ ହଁ। ଆଉ ରଜରେ ଗାଁ କୁ ଯିବେ ନା।
ହଁ ରଜରେ ଗାଁ କୁ ଯିବି।
ଏ କୋଠେ କୋଚିଂ ନଉଛ ନା ପଢୁ
ନାଇଁ ନାଇଁ ଏବେ ମେସି ଖାଲି ପୁଢୁଛି।
ହଁ କୋଚିଂ ସରିଗଲାଣିି।
ହଁ ଅଛି।
ହୁଁ ଘରେଥିଲେ ପଢିବାକୁ ଇଚ୍ଛା ହବନି।
ନା ଘରେ ଥିଲେ ତ ବିଲକୁଲ ପଡେ ନା।
ହଁ।
କଲି ଜ ଘର ବଡା ବାର ଆଉ ଏ ସବୁ
ପ ଖରା ହଉଛି।
ଆମେସଟା ତ କଣ କରିବୁ ଆଉ। ପଢିବୁ ଖାଇ ପିଇବୁ ସ
ଶୋଇବ। ହଁ ସେୟା ଚାଲ ଓ ରାତିରେ ରୁଟି କରା ହୁଏ ନା ଭାତ।
ନା ରାତିରରେ ରୁଟି।
ହୁଁ ହଁ ହୁଁ ଦି ଟାଇମ ଖାଇବା ନା ତିନି ଟାଇମ୍।
ନା ଦିଇ ଟାଇମ ଖାଇବା ଗାଧୁଆ ବେଳେ ଆଉ ରାତିରେ।
ଅ ମୋ ଭଉଣୀ ବ୍ରହ୍ମପୁରରେ ରହୁଥିଲା। ତାଙ୍କ ତାର ହ ତିନି ଟାଇମ୍ ଖାଇବା ଦିଅନ୍ତି।
ତିନି ଟାଇମ ଖାଇବା ଟେ ଦେଲେ ଏକାଚୁଲି ଭଲ।
ସିଏ ନା ତାଙ୍କର ହଁ। ଖରା ଟାଇମ ଟା ଦେଇ ଦିଅନ୍ତି ତାଙ୍କର।
ସଖାଳେ ଆମେ ନନ୍ତି ଆଣୁ କଣ ଖାଇବୁ।
ହୁଁ ତାଙ୍କର ମାନେ ଚାଲା ମାନେ ତାଙ୍କର ରୁମ ବଢେଇ ଦିଅନ୍ତି ଆଉ ଖାଇବାଟା କମ କରିଦିଅନ୍ତି ମାନେ ଟଙ୍କା।
ଆ ହଁ ଆଜେଷ୍ଟ ଏଇଟା।
ହଁ। ଆଜଷ୍ଟ ସେତେ ମାନେ ଭଲ ଖାଇବା ହେତେ ଦିଅନ୍ତିନି। କିନ୍ତୁ ଚଳିଲା ଭଳିଆ ଆଉ ପଢିଥିଲେ ରହିକି ନା ବାଧ୍ୟ ରହିବାକୁ।
ହଁ। ଯାଅ ତିନି ଟାଇମ୍ ଦଉଛନ୍ତି।
କଣ କହିଲେ।
ତାପରେ ଏତେ ଛୁଆଙ୍କ ପାଇଁ ସେ ଯୋଉ ମାଉ ସମସରେ ରୋଷେଇ କରିବେ।
ହଁ ବା ହଁ ଏତେ ବି ଗରମ ହଉଛି ନା। ସେମାନଙ୍କୁ।
ହୁଁ ଷାଠିଏ ଜଣ ଛୁଆଙ୍କ ପାଇଁ ଜଣକା ଚାରିଟା ତିନିଟା ଲେଖା ରୁଟି କଲା ବେଳକୁ
ହଁ ବହୁତ କଷ୍ଟ ଚକଡିଲା ବେଳେ ବି କେତେ କଷ୍ଟ ଚକଡିବା କଣ ବେଲିବା ଶେଖିବା ସବୁ।
ହୁଁ।
ହୁଁ ହୁଁ ହୁଁ।
ତ ସେଇଥିପାଇଁ ଯେମିତି ଯାହା ରୋଷଇ କରୁଛନ୍ତି ଆଉ।
ହଁ। ରୁମ୍ ରେ ସହିତ ଖାଇବା ପିଇବା ଏକାଥରେ ନଉଛନ୍ତି।
ନା ନା ରୁମ୍ ରେ ନ ଅଲଗା ରୁମ୍ ରେ ନା ଆଣ୍ଟି ରଖୁଛନ୍ତି। ଖାଇବା ପଇସା ଆମର ଯେ ମ୍ୟାନେଜର ହୋଉଛନ୍ତି ତାଙ୍କୁ ଦିଅ। ସେ ଦୋଉଛନ୍ତି ମାଗୁଛନ୍ତିି ଆଉ।
ହୁଁ ହୁଁ ହୁଁ। ଏ ତ ଖରା ଜିନିତି ହଉଛିଁ। ଘରୁ ବାହାରିବାକୁ ଇଚ୍ଛା ହୋଉନି।
କାଲି ଟିକେ ବର୍ଷା ହେଇଥିଲା। ଆଜି ଦେଖିଲାଣି ପୁରୀ ଫିରି ଫୁରୁ।
ହଁ ବା ହଁ କାଲି କାଲି ମୁଁ ମାନେ ବାପ ଘରେ ଥିଲି। ଆମର ଆସିଲି ଶାଶୁଘରକୁ ଆମ ଘରଠୁ ବାହାରିଲା ବେଳେ ଏତେ ଜୋରରେ ବର୍ଷା ଯେ ମାନେ ଗାଡି ବି ଚଲେଇ ହେଲାନି। ରଖିଲୁ ରାସ୍ତାରେ ଏତେ ପବନ ଘଡଘଡି ଶାଶୁଘରେ ମାତ୍ର ପାଞ୍ଚ ମିନିଟ ବର୍ଷା ହେଇଛି। ଶାଶୁଘରଟି ଆମର ଡି ଦଶ କିଲୋମିଟର ମାତ୍ର। କିନ୍ତୁ ଏପଟେ ହେଇନି ବର୍ଷ। ସାତ।
ହୁଁ ହୁଁ।
ଆମର ସ୍ୟାଡେ ପ୍ରବଳ ବର୍ଷା। ମାନେ ପାଣି ଖାଲି ଲହରୀ ଭଳି ଯାଉଥିଲା ତଳେ। ଗାଡି ଚଲେଇ ହଉ
କାଲି ବର୍ଷା ହେଇଛି। ବର୍ଷା ପବନ ଘରଘରି କାଲି ତ ସେ ବିଜୁଳି ଟା କେତେ ଛୁଆ ମରି ଯାଇଛନ୍ତି।
ହଁ କେତେ ଟ ହଁ ସେ ସେ ଟାଇମରେ ମୁଁ ଦିଟା ଛୁଆକୁ ଧରିକ ଆସିଲି ମୋ ଭାଇ ଦାଦାଙ୍କ ପୁଅ ଗୋଟେ ଛୋଟେ ଏ କୋଟ ମୋ ଝଅ ବର୍ଷକର ଭାରି କଷ୍ଟରେ ଆସିଛି ଘଡଘଡି ବର୍ଷା ନ ବାହାରିବା କଥା ନୁହଁ ବାହାରକୁ ନା।
ହୁଁ ତାପରେ କିଏ ବି ଜାଣିଥିବ ବାଟରେ ବର୍ଷ। ହବ ଆତେଜନ ହବ
ବାହାରିଛି ବାହାରି ସାରିଲାେ ପାଞ୍ଚଟା ବେଳେ ହେଇନଥିଲେ ମାନେ ସାଢେ ଚାରିଟା ବେଳେ କିଛି ନାହିଁ ପାଞ୍ଚ
ସାଢେ ପାଞ୍ଚଟା ସାଢେ ପାଞ୍ଚଟା ବେଳ ତ ପୁରାନ୍ତା ପାଖରେ ଆଉ
ପାଞ୍ଚଟା ବେଳକୁ ପକେଇଲାଣି ବର୍ଷା ସାଢେ ପାଞ୍ଚଟା ବେଳକୁ ସରିଗଲାଣି।
ନା ଆମର ସାଢେ ପାଞ୍ଚଟା। ଷ୍ଟାର୍ଟ ହେଲା ସାଡ଼ିୀ ଲଗାଇଙ୍ଗି ସାଢ଼େ ଛୋଟା ସତା
ହଁ ନାଇଁ ଏଇଠି ଅଧଘଣ୍ଟା ଭିତରେ ହେଲା ଆଉ ହେଇକିନା ସାଙ୍ଗେ ଛାଡିଗଲା କିନ୍ତୁ ସେଇ ଟାଇମ ତ ବହୁତ ଜୋର ହେଇଛି ଆଉ ଏପଟେ ବର୍ଷା ନାହିଁ ଶାଶୁ ଘର ପଟେ କିନ୍ତୁ ଲାଇନ ତିନି ଘଣ୍ଟା କଟେଇ ଦେଲା ଏକାଥରେ
ହଁ ଗୋଟେ ଗୁଡା ଆଡେ ବର୍ଷା ହବ ଗାଜିବ ଲାଇନ୍ ଯିବନି ଗୋଟେ ଗୁଡା ଆଡେ ଖାଲି ଟିକେ ବର୍ଷା ଉଠ
ହୁଁ ହଁ ଏପଟେ ଏପଟେ ଲାଇନ୍ କେବେ ଯାଇଏନି କାଲି କୋଉଠି ଭାଙ୍ଗି ଯାଇଛି ମାନେ ଗଛ ପତ୍ର ଭାଙ୍ଗି ଯାଇଥିଲା ନା କଣଇଥି ଲାଇନ୍ କାଟି ଦେଇେଇଛି। ତ ଗରମ ହେ ଲାଗତେ ଜୋରେ ଏ ଏଠେ ବର୍ଷା ନାଁ ନା ପ୍ରବଳ ଗରମ ମେଲା
ତାର ଘାର ଉପରେ ପଡି ଯାଇଥିବ ସେଥିପାଇଁ କାନ୍ଦଦେଇିବଥିଲେ
ଗଛ ପଡି ଯାଇଥିବ ତାର ସେଥିପାଇଁ ଆଜି ଏଟ କେତେ ଜୋରେ ଗରମ ମୋର ବି ଶାଶୁ ଘରେ ଶାଶୁ ଶ୍ୱଶୁର ମୋ ହଜବେଣ୍ଡ ମୁଁ ଝିଅ
ହୁ। ଯିଣ ସ୍କୁଲ ବନ ନା
ନାଇଁ ସେ ବର୍ଷ ବର ହେଇଛି ସେ
ଆମର ବାପା ବୋଉ ମୁୋ ଜେଜେମା ଭାଇ ଭଉଣୀ ଆଉ
ହଁ। ହୁଁ ଗୋଟେ ଭାଇ ଦି ଭଉଣୀ।
ହଁ। ହଁ ବଣ ତାଙ୍କର ଭୁଣ କ ଭାଇ
ପଡୁଥିବେ ସେମାନେ ନା
ହଁ ସବୁ।
ହୁଁ ହୁଁ। ତମର ପାସ୍ ଆଉଟ୍ ମାନେ କଣ ଗ୍ରାଜୁଏସ
ହଁ ମୋ ଗ୍ରାଜୁଏସନ ସଇଲାଣି ଚବିଶ ର ସଇଲା ।
ଓହୋ।
ହୁଁ।
ସତରରେ ଯାଇକି ସରିଥିଲା ।
ହୁଁ ହୁଁ।
ହୁଁ।
ସଇଲା ତାପରେ ଟିକେ ରହିଯାଇଥି ଲି ଫ୍ୟାମି ଘର ଟିକେ ପ୍ରୋବ୍ଲେମ୍ ପାଇଁ
ହଁ ହଁ।
ଏବେ କମ୍ପିଟେଟିଭ ପାଇଁ ପଢୁଛି ଆଭି ଉ।
ଏବେ ତ ଏବେ ତ ବହୁତ ଟଫ୍ ହେଇଗଲାଣି । ମାନେ କମ୍ପିଟେଟିଭ ଏକ୍ଜାମ୍ ମୋର ଭିଣେଇ ଯେ ଭଉଣୀର ସ୍ୱାମୀ ସେ ନ୍ୟାଭି ରେ ଥିଲେ ଇଣ୍ଡିଆନ ନ୍ୟାଭି ରେ ସେଠୁ ଆସିକି ଦେଢ ବର୍ଷ ହେଲାଣି ପୁରା ଦିନ ରାତି ପରିଶ୍ରମ କରୁଛନ୍ତି ପୁରା ଗୋଟେ ମାର୍କ ହାଫ ମାର୍କ ଏମିତିରେ କଟି ଯାଉଛନ୍ତି।
ହଁ ସେ ହାଫ୍ ମାର୍କରେ ବି କାଟି ଦଉଛନ୍ତି ଗୋଟେ ଦୟା ବି ଲାଗୁନି କି ହାଫ୍ ମାର୍କ ନେଇଯିବା ସେତିକ ବି ସେ ନଉନାହାଁନ୍ତି
ହାଫ୍ ରେ କଟିଲେ ସେ ତାଙ୍କର କୋଟା ବି ଅଛି ନା ହେଲେ ହେଲେ ବି ପୁରା ମାନେ ହଉନି ।
କୋଟା ଆଉ ଏବେ କିଛି କାମ ଦଉନି।
ନା ଭାଇନ ବି କୋଟା ଯେ ହେଲେ ହେଲେ କାମ ଦଉନି ମାନେ ସେ ବର୍ଷ ହେଲା ବହୁତ ପରିଶ୍ରମ କରୁଛନ୍ତି ଏବେ ତ ସକାଳେ ଖାଇକି ଜୁସ୍ ପିଇକି ଯିବେ ଯେ ଆଉ ଦିନ ବେଳେ ଖାଇବାକୁ ଆସିବେନି ଯାଇକି ସନ୍ଧ୍ୟାବେଳେ ଆସିବେ ରାତିରେ ଯାଇକି ଖାଇବେ।
ଏବେକା ସମୟରେ ସବୁଠୁ ଭଲ ଯୋଉ ପଇସା ପଢାରେ ଖର୍ଚ୍ଚ କରୁଚ ରଖିକି ବିଜନେସ କର କିଛି
ଏଇ ସମସ୍ତେ ମୋ ମୋର ଦି ଭାଇ ଏବେ ଗ୍ରାଜୁଏସନ୍ ଏସନ୍ କରିକି ଏମ୍ ବି ଏ ହେରିକା କରିସାରିଲେଣି ସେ ଜମା ଚାକିରୀ ଉପରେ ତାଙ୍କର ଇଣ୍ଟ୍ରେଷ୍ଟ ନାହିଁ ବିଜନେସ କରିବୁ।
ନହେଲେ ନାଇଁ ଗମେଣ୍ଟ ଜବ ପଛରେ ଧାଇଁ ଧାଇଁ ବୟସ ହେଇଯାଇଥିବ ସରିଲା।
ହଁ ବହୁତ ଏବେ ଜବ ମିଳିବା କଷ୍ଟ ବହୁତ। ହୁଁ ହୁଁ।
ଆଜିିକାଲି ତ ହଁ ବହୁତ ପିଲା ବ ଢି ଗଲେଣି ଚାକିରୀ ମାନେ ପୋଷ୍ଟ କମି ଯାଉଛି ଏବେ
ହଁ ହଁ।
ସେ ଦିନ ରାତି ପରିଶ୍ରମ ମାନେ ତା ଛୋଟ ଝିଅ ଟା ଝିଅଠୁ ବି ଦୂରରେ ରହିକି ବି କବାଟ ଦେଇକି ପାଠ ପଢିବ ବସିକି ଏତେ କଷ୍ଟ କରୁଥିଲେ ଏଇ ଗୋଟେ ମାର୍କ ହାଫ୍ ମାର୍କରେ କଟିଯାଆନ୍ତି ତାପରେ ମାନେ ମେନ୍ ଏକଜାମ ରେ କଟିଯିବ।
ହୁଁ। ଭଗବାନଙ୍କ ଇଚ୍ଛା ଯାହା ହବ ଆଉ।
ହଁ ଯାହା ହବ ଆଉ ହଉ ହଉ।
ଲକ୍ ସ ଦେଇଦିନ ନା ଦିନରେ ଖରା ଆଣେ ଶୋଇଲେ ଟିକେ ଭୋକ ଲାଗେ ମତେ ଉଠିସାରିଲା ପରେ।
ଆଉ ମତେ ବି ସେ ତମେ ଶଣ ଏବେ ନୁ କାଟି ଦେଇକି। ଆଉଥରେ ଫୋନ କର ହେଲା।
ହଉ ହଉ।
ହଁ ହଁ।